ଭଲ ଅଛି। ଏ କେବଳ ଟିକିଏ ଥଣ୍ଡା ହୋଇଯିବା ଥିରୁ ମୁଁ ଟିକିଏ ଅସୁସ୍ଥ ଅନୁଭବ କରିଛି କିନ୍ତୁ ଆଉ ବାକି ସବୁ ଠିକ୍ ଅଛି ଆପଣ କେମିତି ଅଛନ୍ତି କୁହନ୍ତୁ?
ଆଜ୍ଞା ଭଲ ଅଛି ଆପଣଙ୍କ ଘର ଲୋକ କେମିତି କଣ ଅଛନ୍ତି?
ଆମ ଘର ଲୋକ ବହୁତ ଠିକ ଅଛନ୍ତି କେବଳ ଏଇ ଯେହେତୁ ଏଇ ଋତୁ ପରିବର୍ତ୍ତନ ହଉଛି ତ ସିଏ ସବୁ ଟିକେ ଜଣ ଜଣୁ କିଛି ଥଣ୍ଡା ହେଇଛି ଟିକେ ଜର ହେଇଛି କିନ୍ତୁ ବାକି ସବୁ ଭଲ ଅଛନ୍ତି। ଆପଣଙ୍କ ଘର ଲୋକ କେମିତି ଅଛନ୍ତି କୁହନ୍ତୁ?
ଆଜ୍ଞା ଆପଣ ମାନେ ଯେମିତି କହିଲେ ଥଣ୍ଡା ଜର ବାପୁଛି ଆମ ଘରଲୋକ ବି ସେଇଭଳିଆ ସେ ଅସୁସ୍ଥ ଅଛନ୍ତି ସୁସ୍ଥ ବି ଅଛନ୍ତି। ଆଜ୍ଞା ଆପଣ ବର୍ଷାରେ ଛତା ବ୍ୟବହାର କରିବେ ଆଉ ତ ଆଉ ଗୋଡ ହାତ ଧୋଇ ହୋଇକି
ଆଜ୍ଞା ବନ୍ଧୁ ଆପଣ ବି ରେନି କୋଟ ଏବଂ ଅନ୍ୟ କିଛି ବର୍ଷାରୁ ବର୍ଷାର ପ୍ରଭାବ ଠାରୁ ବଞ୍ଚିବା ପାଇଁ ଜିନିଷ ବ୍ୟବହାର କରିବି।
ଶୁଣନ୍ତୁ ଆପଣ ଯୋଉ ରାତିରେ ବି ଯୋଉ ବାହାରନ୍ତି ଆପଣ ମଳତ୍ୟାଗ କରିବାକୁ ଆପ ଆପଣ ଆଉ ବାହାରିବେନି ଇ ଦିନ ସନ୍ଧ୍ୟାବେଳକୁ କିଛି କାମ ସାରି ଦେଇକି ଆପଣ ମଳତ୍ୟାଗ କରିବା ଆସିଥାନ୍ତି କାହିଁକିନା ରାତିରେ ଜନ୍ତୁ ଜୁନ୍ତା ଭଲୁଥିବେ କଙ୍କଡ଼ା ପିଛା ସାପ ବେଙ୍ଗ ତ ଛାଳ ବେଙ୍ଗ ଗୁଡ଼ିଆଣି କିଛିଟା ବିଷାକ୍ତ ଗୁଡ଼ିଆଣି ବି ଅଛି ଆ କଣ କହିବେ ନା ଇଏ କିଛି କରିବନି। ସେ ଯେତେବେଳେ କାମୁଡି ଦବ ଆପଣ ଜାଣିବେ କେମିତି ମାନେ କଣ କେମିତି ବିଶଟା ତାର ଚଳୁଛି। ଏ ମତେ କହେ ଗୋଟେ ଲାଲ ଇ ଗୁଡିଆନଟେ ଅଛି ଛୋଟିଆ ଟେ ମୁଁ ଦେଖିଛିିବି। ମୋ ପେଣ୍ଟରେ ଲାଗିଥିଲା କୁଆଡେ ମୁଁ ତା ତାପରି ଦିନ ଖବରକାଗଜରେ ପଡ଼ିଲି ସେ ଓଡ଼ିଆଣି କାମୁଲି କୁଆଡ଼େ ଲୋକର ମୃତ୍ୟୁ ହୋଇଯାଉଛି। ତାହେଲେ ଆପଣ ଦେଖିଛି ମାନେ ଟର୍ଚ ଆଉ ଠେଙ୍ଗା ବ୍ୟବହାର କରନ୍ତୁ। ଯାହାଫଳରେ ଆପଣ କତିକି କୋଉଁ ସାପ କିମ୍ବା କିଛିଟା ପ୍ରଜାତି ଅଛନ୍ତି ଉଡ଼ିବା ରାତିରେ ଦେଖୁଥିବେ ଉଡ଼ୁଥିବେ ଖୋଲା ଆକାଶରେ। ଜନ ପଡ଼ୁଥିବ ସେ ଯେଉ କିଛିଟା ପକ୍ଷୀ ଅଛନ୍ତି ଜାଣିପାରୁଛନ୍ତି ତ।
ଆଜ୍ଞା ଆଜ୍ଞା ଆେ ଉଁ ତ ଏତେ ଆପଣଙ୍କୁ ଆପଣଙ୍କୁ ବି ଏଇ ଯୋଉ ତ ସୂଚନା ଦେବାରୁ ବହୁତ ଧନ୍ୟବାଦ। କିନ୍ତୁ ଆପଣ ଜାଣିଛନ୍ତି ଯୋଉ ଆପଣଙ୍କ ଘର ପାଖରେ ବହୁତ ମଶା ତ ଲାଗୁଥିବେ ଯେହେତୁ ବର୍ଷା ହେଇଛି ପାଣି ଜମିକି ରହିଛି ଆଜ୍ଞା ତ ଆପଣ କରୁଛନ୍ତି କଣ।
ଆଜ୍ଞା ପାଣି ଆଉ ସେ ଯୋଉ ବର୍ଷା କଥା କୁହନ ଆମ ରାଗ ଚିଡିଗଲାଣି। ବର୍ଷା ଟା ହଉଛି ହଉଛି ଛାଡ ଭଲ ଆମ ଚାଷ ବାସ ପାଇଁ ଭଲ। ଠାକୁରଙ୍କ ଦୟାରୁ ଆହୁରି ହଉ ମଧ୍ୟ। ହଁ ଆଉ ପାଣି କଥା କୁହନା ବର୍ଷା ପାଣି ତ ଯେତିକି ଆଉଛି ଆଉଛି ତାହା ଲୋକ ଲୋକ ଏମିତି କିଛି ଲୋକ ଅଛନ୍ତି। ଯେମିତିକି ଲାଟିନ ଲାଟିନ ପାଣି ଆଉ ହେଲା ନର୍ଦ୍ଦମା ପାଣି।
ଆଜ୍ଞା ମଳମୂତ୍ର ପାଣି କିଛି ଏଇ ବର୍ଷା ଇଏ ରେ ଦେଖ
ହଁ ହଁ ହଁ।
ଆଜ୍ଞା ତ ମତେ ବି ବହୁତ ଏମିତି ବ କ୍ରୋଧା ଆସେ ରାଗ ମାଡେ। କି ନିଜର କେମିତି ଅସନା ଗୁଡିକ ଅନ୍ୟ ମାନଙ୍କ ଚା ଚାଲିବା ବୁଲିବା ଜାଗାରେ ଛାଡିବା ଏଟା ବହୁତ ଖରାପ କଥା ଏବଂ କଦର୍ଯ୍ୟ କଥା।
ଆଜ୍ଞା ତାହେଲେ ଆପଣ ଆଜ୍ଞା କୁହନ୍ତୁ କୁହନ୍ତୁ। କହୁନାହାନ୍ତି ଆପଣ।
ଆଜ୍ଞା। ତ ଏଇ ଯୋଉ ଆପ ଯୋଉ ମଶା ଗୁଡ଼ା ଏଠି ବହୁତ ଲାଗିଲେଣି କାରଣ ଯେହେତୁ ପାଣି ଜାକି ହୋଇକି ରହିଛି ସବୁ ଜାଗାରେ। ବର୍ଷାଟି ହେଉଛି ଭଲ କିନ୍ତୁ ଏଇ ଯେଉଁ ଛୋଟମୋଟ ଜାଗାରେ ଯେଉଁ ପାଣି ଜାକି ହେଇକି ରହୁଛି। ତ ଅସୁବିଧା ହଉଛି।
ଆଜ୍ଞା ତା ହେଲେ ଆପଣ କହିବା କଥା ହେଲା ସେ ଯେଉ ଲୋକମାନେ ଛାଡ଼ୁଛନ୍ତି ସେମାନେ ମାନେ ଯେଉ ଏବେ ତ ଆଇଲାଣି ଏ ମଳମୂତ୍ର ପାଇଁ ଚାରି ଚକିଆ ଯାନ ଯେମିତିକି ଟାଣି ନେଇଯାଉଛି ସବୁ ହଁ ଅଳିଆ ଆବର୍ଜନା ସେ ତ ପାଣି ହଁ ନର୍ଦ୍ଦମା ପାଣି ଛାଡୁଛନ୍ତି ଛାଡୁଛନ୍ତି ଆଉ ଯେଉଁମାନେ ଯେଉଁ ଆପଣ କୁଡ଼େ କୁଡ଼ାରେ ଯେଉଟା ପକାନ୍ତି ଯେମିତିକି ବିଭିନ୍ନ ପଲିଥିନ ଆଉ ପ୍ଲାଷ୍ଟିକ ଜିନିଷ ପକଉଛନ୍ତି। ସେ ପାଣିରେ ବି ଭାସିକି ପଳିଆଉଛି ଆଉ ମଝିରେ ବି ଶିଶୁଙ୍କର ମାନେ ଯେଉ କନା ମଳ କନା ବି ପଳିଆଉଛି ଆଉ କଣ କହିବୁ ବନ୍ଧୁ ସେ ଯୋଉ କଦର୍ଯ୍ୟ ଦେଖିକି ଆମେ ବା ଆମକୁ ଖା ମାନେ ଆମ ଘର ବାହାରକୁ ବାହାରିବାକୁ ଇଚ୍ଛା ହେଉନି ଯାହାଫଳରେ ଆମେ ବହୁତ ମାନେ ରୋଗ ଆପଣ ଯୋଉ କଥା କହୁଛନ୍ତି। ଏବେ ତ ବର୍ଷା ଦିନ ହଇଜା ଡାଇରିଆ ବାପୁଛି ସେମିତି ବ୍ୟାପିବାର ମାନେ ଆରମ୍ଭ ହବ ବୋଧେ ଆମ ଗ୍ରାମରୁ ଜଣା ପଡୁଛି। କାହିଁକି ନା ଆମ ଗାଁ ପୁରା କୁତରା ଗାଁ ମଝିରେ ଗୋଟେ ମାନେ ଗୋଟେ ଜେକାବୁ ବୁଲାଣୀ ଟାଇପ ର ସେଠି ଗୋଟେ ମାନେ କଣ କହିଲ ସେଠି ସବୁ ପାଣି ବ୍ୟବସ୍ଥା ଅଛି। ଆପଣ ଯେଉ ପାଣି ବୈଜ୍ଞାନିକ ଆସିକି ଦେଖି ତାକୁ ଦେଖିବେ ନେଇକି ତାଙ୍କ ଯୋଉ ଘରେ କିବା କୋଉଠି ଦେଖିବେ ଏ ଲଗେଇକି ଗବେଷଣା କରିବେ ସେ ପାଣିରେ ଏମିତି ବ୍ୟାକ୍ଟେରିଆ ଦେ କିଏ ସେ ଜୀବନରେ କେତେ କେବେ ଦେଖିନଥିବେ। ସେ ସବୁ ପାଣିର ବି ଏମ୍ ମାନେ ଅଛି ତାରେ ମିଶ୍ରଣ ଅଛି। ଯେମିତି କି ଲାଟିନି ପାଣି। ଗାଈ ମୂଳ ସରି ଯୋଉ ମୁ ମନୁଷ୍ୟ ମୂଳମୂତ୍ର, ଗାଈ ମୂଳମୂତ୍ର ଆଉ ଛୋଟ ପିଲାଙ୍କ ମୂଳମୂତ୍ର ଆଉ କିଛିଟା ଲୋକ ଙ୍କର ମାନେ ଡାଇରେକ୍ଟ ଯୋଉ ଉଁ ସିଧାସଳଖ ଆସିବେ ସେଠି ମଳ କରିକି ପଳେଇବେ। ସେ ପାଣି ପୁଣି ବର୍ଷା ସାହାଯ୍ୟରେ ସେ ଯୋଉ ମଳ ଗୁରା ଧୋଇ ହେଇ କି ପୁଣି ସେ ପାଣିରେ ମିଶୁଚି କି ନାହିଁ। ବୁଝିପାରୁଛନ୍ତି ତ ଆ ଆମ କଥା?
ଆଜ୍ଞା। ତ ଆପଣ ଯେମିତି କହିଲେ ମୋତେ ବହୁତ ଚିଡ଼ା ଲାଗୁଚି ଏ କଥା ଗୁରା। ଜାଣିକି ଯେ ଏମିତି ଏପରି ବି ଲୋକମାନେ ଅଛନ୍ତି ଯିଏକି ଏଇ ଜିନିଷ ଗୁରା କରୁଛନ୍ତି। ଅନ୍ୟ ମାନଙ୍କ ବିରୋଧ କରିବା ସତ୍ୱେ ବି। ତା କ କଣ ବି କରିପାରିବା କାହିଁକିନା ଯେତେ ସେଇ ଲୋକମାନେ ହେଉଛନ୍ତି ଯେତେ ମାଠିବୁ ମାଠ ମୁଁ ସେଇ ଦର ପଡା କାଠ। ଆପଣ ଶୁଣିଥିବେ ଏଇ କଥାଟି।
ଆଜ୍ଞା। ନିଶ୍ଚୟ ଶୁଣିଛି।
ଆଜ୍ଞା ତ ମୁଁ ଆଉ କଣ ବି କହିବି। ତ ଏ ଲୋକଙ୍କୁ ଯଦି ନିଜ ବିବେକ୍ ଯଦି ବାଧା ଦେଲା ତ ସୁଧୁରିବେ। ନହେଲେ ନାହିଁ।
ଆଜ୍ଞା। ତାହେଲେ ଆ ମୁଁ କହୁଥିଲି ଯୋଉ ପ୍ଲାଷ୍ଟିକ୍ ଆଉ ପଲିଥିନ୍ ଯେମିତି ଅପବ୍ୟବହାର କରିବା କହିଲ ଟିକେ ବନ୍ଧୁ। ବହୁତ ସଙ୍କଟପୂର୍ଣ୍ଣ ପ୍ଲାଷ୍ ଷ୍ଟିକ୍ ଆଉ ଅପ ଭୋ ପଲଥିନି।
ଯୋଉ ପଲିଥିନ୍ ଜରି ଗୁରିକ ଦେଖୁଛନ୍ତି ସେଗୁରା ଟ କେବଳ ଗୋଟିଏ ଜିନିଷରେ ହିଁ ତାକୁ ଇଏ ହବ। ଆଇଦର୍ ଆମେ ତାକୁ ଜାଳିପାରିବା ତାକୁ ଅନ୍ୟ କୌଣସି ଜିନିଷ ରେ ବ୍ୟବହାର କରିବା। ଯେହେତୁ ଆମ ପାଖରେ ସେ ଏପରି ନାହିଁ ଗାଉଁଲି ଜାଗାରେ କିଛି ଯନ୍ତ୍ରପାତି ଇଏ କି ଏଠି କିଛି ବଡ ବଡ ଜାଗା ନାହିଁ ଯୋଉଠି ଆମେ ଏ ସବୁ ପଲିଥିନ୍ ଜରିି କୁ ଇଏ କରିପାରିବା। ତ ଆମେ କେବଳ ତାକୁ ଗୋଟେ ଜାଗାରେ ଠୁଳ କରି ଫୋପାଡ଼ି ପାରିବା। କି ତାକୁ ଅନୁ କୌଣସି ଜାଗାରେ ଯେମିତି ଏ ଏ ଯୋଉ ମଗ ଫଟା ମଗ କି ଇଏ ଧର କିି ଆମେ ଯୋଉ ଗଛ ଲଗାଉ, ସେଇ ଜାଗାରେ ଆମେ ପଲିଥିନ୍ ବ୍ୟବହାର କରି ତା ଦେହରେ ମାଟି ପୁରାଇ ଗଛ ଲଗେଇ ପାରିବା। କି ଏମତି। ମାନେ କିନ୍ତୁ ତାକୁ କିଛି ତାକୁ ମାଟିରେ ମିଶିବା ପାଇଁ ବହୁତ ବର୍ଷ ଲାଗିବ। ତ
ଆପଣ ବୁଝିପାରୁଛନ୍ତି। ତ ଆମ ପାଖରେ ଅଣ କୌଣସି ଉପାୟ ନାହିଁ।
ମାଟି ରେ ବି ପୋତି ହବନି କି ଜଳେଇଲେ ତ ବାୟୁ ପ୍ରଦୂଷଣ ହବ। ଆଜ୍ଞା। ତାହଲେ ଆପଣଙ୍କ କିଛି ଶବ୍ଦ ଆସୁଚି।
ଆଜ୍ଞା। ଆଜ୍ଞା ଆପଣ ଚେ ଇଏ ନେ ଏଇଟା ଟିକେ ଆସିଲା କିଛି ମୋତେ କିଏ ଅ ନମସ୍କାର ପଠେଇଲେ ତ ସେଇ ଯୋଗୁ ଆସିଲା। ଆପଣ କୁହନ୍ତୁ ଆପଣ ଅ କଣ କରିବେ ବୋଲି ଭାବୁଚନ୍ତି।
ଆଜ୍ଞା ମତେ ଲାଗୁଚି କଣ କହିଲ ସେଇ ଯୋଉ ପଲିଥିନ୍ ଆଉ ପ୍ଲାଷ୍ଟିକ୍ କେମିତି ଅପବ୍ୟବହାର କରିବା ମୋତେ ମୂଳରୁ ପ୍ଲାଷ୍ ଷ୍ଟିକ୍ ଆଉ ଇଏ ବନ୍ଦ କରନ୍ତୁ। ଆଉ କିଛିଟା ମାନେ ଷ୍ଟିଲ୍ ପାତ୍ରରେ ରଖନ୍ତୁ। ଯେମିତି କିି ପାଣି ଆଉ ପାଣି ତ ରଖି ହବନି ଷ୍ଟିଲ୍ ଇଏରେ ଷ୍ଟିଲ୍ ଟଙ୍କା ବି ଅଧିକ ନେବେ ଯାହା ଫଳରେ ଦେଖନ୍ତୁ ପ୍ଲାଷ୍ଟିକ୍ ଆଗ ମୁଇ ପିଢ଼ିରୁ ବାହାରି ଯାଇଛି ଏବେ ତାକୁ ଅପବ୍ୟବହାର କରିବାକୁ ଟିକେ ସମସ୍ୟା ଲାଗିବ। ଆଉ ତାକୁ ଆମେ ମୁଁ ଯୋଉ ଭୋଜିରେ ଦେଖୁ ଥିବେ ଯୋଉ ପତ୍ର କିମ୍ବା ଇଏ ସେଇଟା ତ ଜାଣିଥିବେ ପେଟି କିମ୍ବା ଇଏ ରହୁଛି ଆଉ ଆପଣ ଡାକ୍ତରଖାନା ଯାଇଥିବେ ଯେଉଁ ଏବେ ନୂଆ ଔଷଧ ଦେଉଛନ୍ତି ଗୋଟେ ଜରି ଆଗରୁ ଜରି ଥିଲା ଏଥର ଜରି ନାହିଁ ଆପଣ ଦେଖିଥିବେ ଧଳା ବ୍ୟାଗ୍ ଏ ପେଟି ଟାଇପ ର
ଆଜ୍ଞା ଏଇଟା ବୋହୁତ ଭଲ ଜିନିଷଟି କରିଛନ୍ତି। ଯେହେତୁ ଆମେ ଜରି ଏବଂ ଯିଏ ୟୁଜ କରୁଥିଲେ ପ୍ଲାଷ୍ଟିକ ଷ୍ଟିକ୍ ର ବ୍ୟବହାର କରୁଥିଲେ। ତ ଆମ ଚାରିଆଡକୁ ବୋହୁତ କ୍ଷତି ପହଞ୍ଚୁଥିଲା। ଯେହେତୁ ଆମେ ସେଟା ଏବେ କରୁନାହେଁ। ତ ମତେ ବହୁତ ଖୁସି ଲାଗୁଛି ଜାଣିକି ଯେ ଏ ଆମ ଦେଶ ଏବଂ ଗି ଏ ପରିବେଶ ଆଗକୁ ବଢୁଛି।
ଆଜ୍ଞା।
ତ ବହୁତ ଖୁସି ଲାଗୁଛି ଜାଣିକି କି ଏମିତି ଛୋଟ ଛୋଟ ପରିବର୍ତ୍ତନ ରୁହେଁ। ବହୁତ କିଛି ଜିନିଷ ବଦଳି
ଆଉ ଆଜ୍ଞା ବିଦେଶର ଗୋଟେ ଜାପାନ ଦେଶଟେ ଶୁଣିଯ ଆପଣ। ଶୁଣିଥିବେ ବହି ପୁସ୍ତକରେ ଲେଖା ଥିବ।
ଆଜ୍ଞା ଆଉ ବିଦେଶ ଆଡକୁ ଯାଆନ୍ତୁନି କାହିଁକ ନା। ଆମ ନିଜ ଦେଶ ହିଁ ହୋଲ ଆପଣ ଆମ ଗାଁ ବିଷୟରେ କୁହନ୍ତୁ।
ଆଜ୍ଞା ଗାଁ ରେ ତ କଣ କହିବି କହିସାରିଲିଣି। ଆଉ ଫୁଲ ବିଷୟରେ କଥା ହବା ଚାଲ ଫୁଲ ମାନେ ଆପଣ ଗ୍ରାମରେ କି କି ଫୁଲ ଅଛନ୍ତି କି କି ଫୁଲ ଗଛ ଅଛି?
ଆଜ୍ଞା ମୁଁ ଆମ ଗାଁ ତ ବୁଲିନି କିନ୍ତୁ ବୋହୁତ ବଡ ବଡ ଫୁଲ ଅଛି କୃଷ୍ଣଚୂଡା ଅଛି। ଏ ଯୋଉ କାଗଜ ଗ ଫୁଲ ଗଛ ବି ଅଛି। ତ ବିଭିନ୍ନ ପ୍ରକାର ଫୁଲ ଗଛ ଅଛି ଯେମତି ବଣୁଆ ମଲ୍ଲି ଫୁଲ ବି ଅଛି। ବଣରେ ତ ଆମ ଘର ପାଖରେଇ ଗୁଣ୍ଡୁଛି ଉଁ ଏ ଯଉ ଗେଣ୍ଡୁ ଫୁଲ ଅ ଗୋଲାପ ଫୁଲ। ଅନେ ଅ ଅପରାଜିତ ଫୁଲ ଅନେକ ପ୍ରକାର ଫୁଲ ବି ଅଛି ଆମ ଘର ପାଖରେ।
ଆଜ୍ଞା ଆମର କନିଆରି ଫୁଲ ବାଇ ବାଇଧର ଫୁଲ। ଆଉ ହେଲା କୃଷ୍ଣଚୂଡ଼ା ତ ଆପଣ ଇଏରେ ଅଛି। କାକୁଡି ଫୁଲ ଜହ୍ନି ଫୁଲ କାକୁଡି ଫୁଲ ଠୋଟା ସେ ଗୀତଟା ଶୁଣିଥିବେ ଆ
ଆଜ୍ଞା ଶୁଣିୁଛି ବୋହୁତ ଛୋଟ ବେଳର କଥା ମନେ ପଡିଗଲା ମତେ।
ଉଁ ଛୋଟବେେଳେ ତ ଆପଣ କିଛି ଏ ଆପଣ ଛୋଟବେଳେ ବାଟି ଖେଳ କିମ୍ବା ଚଉ ଖେଳ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ମୁଁ ବୋହୁତ ଖେଳିଚି ବାଟି ଏବଂ ଆଉ ତ ବୋହୁତ ମଜା ଲାଗେ ଛୋଟବେଳେ ଖେଳିକି।
ଆଜ୍ଞା ମୁଁ କଣ ଖେଳେ ମୁଁ ଖେଳେଯେ କିନ୍ତୁ ମୁଁ ଖେଳିଲେ ଆମ ଗ୍ରାମ ପିଲା ଖେଳନ୍ତିନି କାହିଁକିନା କହିଲ? ମୁଁ ଗୋଟେଇ ଗୁଲି ଟଙ୍କରେ ମାରିକି ସବୁ ଗୁଲି ମାନେ ସବୁ ଚଉଗାରରେ ଥିବ ନାହିଁ ଆଜ୍ଞା ମୁଁ ଭା
ଖାଇକି ମତେ ବୋହୂ
ଆଜ୍ଞା ଆଜ୍ଞା ଟିକେ ଶୁଣନ୍ତୁ ମୋ କଥାଟି। ଟିକେ ଶୁଣନ୍ତୁ ଆଜ୍ଞା ଆପେ ଆପେ ଆପଣଙ୍କର କିଛି ହବନି। ସେ ଆପଣ ଯେତେବେଳେ ହାକୁଟି ମାରିବାକୁ ଯାଉଥିବେ ଆପଣ ଆଙ୍ଗୁଟି ଟା ଭଲସେ ରଖିଥିବେ ଏ ବାଟି ପୁରା ସିଧା ସି ଚୋଉ ଘର ସି ଲଗେଇକି ଢାଡୁ କିଣି ମାରିବେ ଯେମତି ଜୋର୍ ଶବ୍ଦ ଶୁଭା ହବ ଆପଣ ବୁଲି ଚୋଉ ଗାରରୁ ବାହାରିଯିବ। ଆଉ କିଛିଟା ମାନେ ଆପଣ ଯୋଉ। ଥିବେ ସେପଟ ପିଲା ମାନେ ଆପଣ ଏ ଇ ଇଏର ବିପରୀତ ପିଲା ସେଏ ବିଆହାଟ୍ ନେଇଯିବେ ଯାହାଫଳରେ ଆପଣ ଗୁଲି ଫୋପାଡ଼ିବେ ଗୁଲି ଏ ଗୁଲି ତାକୁ ମାରୁ ସେ ଗୁଲି ଆକୁ ମାରୁ ସେ ଯୋଉ କହିବେ ସେଇ କଥାଟା ଭାରି ମଜା ଲାଗେ। ତାହା ଫଳରେ ନବାଜିବ ଯଦି ସେ କୋହୁଣି ମାରିବେ କୋହୁଣି ଇମୀମାରିକି ସେ ଯୋଉ ଗାରରେ ପୂୁରଇଲେ ହୁଁ ଆପଣ ତାର ଗଣୁଥିବେ ଯେମିତିକି ଆପଣ କେତେ ହେଇଥିବ ଶହେ କଲେ ଜିତିବ। ପିଲା ଦୁଇଶହ କଲେ ଜିତିବ ସେ ସେଥିଟା ଯଦି କହୁଣୀ ମାରିଦେଲେ ଏ ସେଥିଟା ମାନେ ଗୁ ଆପଣ ବାଟି ଦୂର ବାଟକୁ ନେଇଯାଇଚନ୍ତି। ସେତେଟା ଯଦି ପୁରେଇ ଦେଲେ ଏ ଗାରରେ ମଁ ପୁ ଭଲ କଥା ଯଦି ନ ପୁରେଇ ପାଇଲେ ଆପଣ ଜିତିଗଲେ। ତା ଫଳରେ ମୁଁ ରଖୁଚି ବନ୍ଧୁ ବହୁତ ଟାଇମ୍ ହେଇଗଲାଣି। ଆଉ ଟିକେ ଶୁଣନ୍ତୁ ମୋ କଥାଟା ସେ ଆପେ ଆପେ ଇଏ ହେଇଯିବ। ଆଉ ଆପଣ ଘର ଛାତ ଉପରେ ଯେମିତି କିଛି ପ୍ଲାଷ୍ଟିକ ର ଜିନିଷ ଯଦି ବ୍ୟବହାର କରିବା ଜାଣିଚନ୍ତି ଗଛ ଆଉ କିମ୍ବା କିଛିଟା ଉଁ ରଖିପାରନ୍ତି ବଡ ବଡ ଗଛ ଲଗେଇକି। ପ୍ଲାଷ୍ଟିକ ଇଏରେ କୁଆଡେ ମୁଁ ଶୁଣିଚି ଭଲ ଅସ୍ ସାର ଆଉ କିମ୍ବା ପାଣି ଭଲ ହଉଚି। ମୁଁ ତ ଆମ ଛାତ୍ ତ ଉପରେ ବ୍ୟବହାର କରିଚି ଆପଣ ଛାତ ଉପରେ କରନ୍ତୁ। ଯେମିତି ଆପଣଙ୍କୁ ବହୁ ମୂଲ୍ୟରେ ଫଳ କିମ୍ବା ପନିପରିବା ତ ଲଗେଇନାହାନ୍ତି କୁଆଡେ କହୁଚନ୍ତି। ମୁଁ ତ ଲଗେଇଚି ଆପଣ ଆମ
ଆଜ୍ଞା, ମୁଁ ବି ଭାବୁଥିଲି ଏଇ କିଛି ଛୋଟ୍ ଛୋଟମୋଟ ପନିପରିବା ଲଗେଇବା ପାଇଁ ଜାଗା ଦେଖିକି ତ ବନ୍ଧୁ ଖୁସି ଲାଗିଲା।
ହଁ ବନ୍ଧୁ ଆପଣ ଆଉ କଣ କଉଚନ୍ତି?